ଭାଇନା।
ହୁଁ।
ଆ ଭଲ ଅଛ?
ହୁଁ ଭଲ ଅଛି।
ଆ ଏତ୍ ଦିନ ପରେ କେମିତି ମନେ ପଡ଼ିଲା?
ମନ ପଇଲା ମୁଁ କହିଲେ ଆଉ ଦେଖିଆ କଣ କରୁଛନ୍ତି କେତେଦିନ ହେଲା ଫୋନ କରନି ଟିକେ କଥା ହେଇଯିବା। ସେଇ ତ ଆମର ଯାହା ସବୁ ପ୍ଲସ ଟୁ ପରୀକ୍ଷା ବେଳେ ଯାହା ସବୁ ଫୋନ କରୁଥୁଲେ। ଆଉ ଏତ୍ ଦିନ ହେଇଗଲା ଆଉ ମନ ନାହିଁ ଆଉ। ମୁଁ ଭାବୁଚି ଆଗକୁ ଏଇ ଆମର ଇଏ ଡିଫେନ୍ସ ଫିଫେନ୍ସ ଲାଇନରେ ଯିବାକୁ ଭାବୁଛୁତ।
ଆଚ୍ଛା ମୋର ତ ଘରେ କାଲି ସେଇ ଡାକ୍ତରୀ ପାଇଁ ଫୋର୍ସ କରୁଛନ୍ତି ଆଉ।
ଡାକ୍ତର ନା ମୁଁ କଇଲି ଆସୁନୁ ମିଶିକି ଏଇ ଡିଫେନ୍ସ ପାଇଁ ଟ୍ରାଏ କରିବା। ତାପରେ ଆମର ଫିଜ୍ ଫିଜିକାଲ ପରୀକ୍ଷା ତ ଆମର ସେଇ ତ ଗୋଟେ ପରୀକ୍ଷା ଆଉ ଓ ଏସ୍ ଏସ୍ ଜି ଆଉ।
ଆଚ୍ଛା ଆଚ୍ଛା।
ସେଇଥିରେ କ୍ଵାଲିଫାଏ କରାହବ ତାପରେ ଯାହା ସବୁ ଫିଜିକାଲ ଟେଷ୍ଟ ବି ଦେଖନ୍ତି।
ଓ ନାଇଁ ଏନ୍ ଡି ଏ ଟା ଦେଲେ ଭଲ ହବନି ଏନ୍ ଡି ଏ ଟା।
ଅଁ ଡିସେନ୍ସ ଏକଡେମୀ?
ହଁ।
ଅ ସେଟା ତ ପ୍ରାୟେ ବୋହୁତ ପିଲା ସେଥିରେ ଆପ୍ଲାଏ କରୁଛନ୍ତି ମୁଁ କହିଲି ଖାଲି ଏ ଆମ ନିଜ ଷ୍ଟେଟ୍ ପାଇଁ ଓଡିଶା ପାଇଁ ଏନ୍ ଡି ଏ ଆ ଟୋଟାଲେ ନାସ୍ ନାଲ୍ ସ୍ତରରେ ଏଇଟା ଆମ ଓଡ଼ିଶା ତରଫରୁ ତ ଏମାନେ ତ କାଉନସେଲିଂ କରୁଚନ୍ତି ଆଉ ଆମର ଏଇ ଯୋଉ ଦୟା ନଦୀ କୂଳରେ ତ ସବୁ ଟ୍ରେନିଂ ବି ସେଠି ଚ ହୋଉଚି। ମାନେ ସବୁ ରନିଙ୍ଗ ହେଲା।
ଭାଇୟା ଅର୍ କ-କ୍ୟା ଟାଇମ ଲାଗେଗା ସିିଲ୍ଲିିଙ୍ଗ ଆଜ୍ ହୋଯାଏଗା ଶାମ ତକ୍ ହୋଇଯାଏଗା ଲଗତା ହେ ଠିକ ହେ ଠ ଓ ଥୋଡ଼ା ଡୋର ୱାହାଁପେ ଅନ୍ଦର କରଦେନା ନେହିଁ ତୋ ଏକ କାମ କରୋ ଅନ୍ଦରସେ ଦେଦୋ ଡୋର।
ହୁଁ
ଏନ୍ ଡି ଏରେ ଗଲେ ଚାନ୍ସ ଅଛି ଭଭ ଏନ୍ ଡି ଏରେ?
ହୁଁ ଏନ୍ ଡି ଏରେ ଅ ଛି ଯେ କିନ୍ତୁ ଏନ୍ ଡି ଏ ରେ କଣ କହିଲ ମାନେ ଅଧିକ ନ୍ୟାସନାଲ୍ ସ୍ତରଟା ନା ତ ଓ-ଓ-ଇଣ୍ଡିଆରେ ଯେତେ ସବୁ ପିଲା ଅଛନ୍ତି ସମତେ ସେଇଥିରେ ପକେଇବେ। କିନ୍ତୁ ଓଡ଼ିଶା ହେଲେ ମାନେ କଣ ଓଡ଼ିଶାରେ ନିଜ ପିଲାଙ୍କୁ ବେଶୀ ଭାକାନ୍ସି ଦେବେ ମାନେ ନିଜ ଷ୍ଟେଟ୍ ପିଲାଙ୍କୁ।
ଏକ୍ ବାତ୍ ମୁଁ ଗୋଟେ କଥା କୋହୁଚି ବିହାରୀ ଆସଥିଲା ଦିନଷ ଦେଇ ବାଲକନିରେ ମୁଁ ତାକୁ କୋହୁଚି ଆଉ କବାଟା ଦେଇଦେ ମାନେ ବାଲକୋନିରେ ବସିଚି ମୁଁ ଶୋଇଚି ଗଦିଟା ପଡିଚି ଟିକେ ତ ତାକୁ ମୁଁ କୋହୁଚି କବାଟଟା ଭିତୁରୁକୁ ଦେଇଦେଇକି ଯାଆ ମାନେ ଆରପଟୁ ସିଏ ହସୁଚି ମତେ ଦେଖିକି। ସିଏ ଭାବୁଚି କଣ କୟାଣି?
ସେ ଓଡିଆ ଓ ତାକୁ ଓଡିଆରେ କହିଲୁ?
ନା ମୁଁ ହିନ୍ଦୀରେ କହିଲି ସିଏ କଣ ଭାବୁଚି ତମେ ବୁଝିପାରୁଥୁବୁ।
ହଁ ଭାବୁଚି ଆଉ ଆ ଛାଡେ।
ଆଜି ମୁଁ ଆ କଥାହୋଉଚି।
ଓହୋ ଆଇ ତୁ ତୁ ତାରି ସହିତ କଥାହବା କଥା ମତେ ଗୋଟେ ବେକାର ହଇରାଣ କଲୁ। ଅ ଛାଡ ଆରେ ହଁ ମୁଁ ପୁଣି ଏନ୍ ଡି ଏ ଟା ଦେଲେ କିଛି ବାଗ ନାଇଁ ଆମର ଏ-ଏମତିଆ କଣ କହିଲୁ ଅ-ଓ ଏସ୍ ଏସ୍ ସି ରୁ ବେଷ୍ଟ। କାହିଁକିନା ଓଡିଶା ପିଲାଙ୍କୁ ବେଶୀ ଫାକଲ୍ଟି ମିଳୁଛି। ନାଇଁ ନାଇଁ ସେ ସିଜିନଟା ଅଲଗା ସେଟା।
ଆଚ୍ଛା।
ଓ ଏସ୍ ଏସ୍ ସି ଯେ ଆଉ ଗୋଟେ ମାରିକି ଦେଖିଦୋଉ କିି ତାପରେ ପ୍ରାୟେତ ପ୍ରାୟେତ ଯୋଉମାନେ କନେଷ୍ଟବଳ ଫନେଷ୍ଟବଳ ପାଇଁ ଟ୍ରାଏ କରନ୍ତି ଏଉଠୁ ସେମାନଙ୍କର ଆରମ୍ଭ ହୁଏ ସେଇଠୁ କନେଷ୍ଟବଳ ରୁ ଅ ମାନେ ହୋମ ଗାର୍ଡ ବି ହେଇଥିଲେ ବି ହୋମଗାର୍ଡ ରୁ କନେଷ୍ଟବଳ ଗଣନେଷ୍ଟବଳ ରୁ ଏମିତି ଯୋଉ ସବ ଇନ୍ସପେକ୍ଟର ଏ ସବୁ କ୍ଟର ଏମିତି ସବୁ ହୁଅନ୍ତି ବୁଝିଲୁ ତ ଏଇ ଏଇ ଏକ୍ଜାମରୁୁ ହିଁ ସବୁ ଉପରୁ ଉଠିଯାଆନ୍ତି। ତାପରେ ବି ସବୁ୍ ଟ୍ରେନିଙ୍ଗ ଆମର ଦୟାନଦୀ କୂଳ ହେଲା ତାପରେ ଏଇ ଯୋଉ କାଠ ଯୋଡି ହେଲା ଏଇ ସବୁ ଯେତେ ସବୁ ଅଛି ଏ ହଁ। କୁଆଖାଇ ହେଲା ଏଇ ସବୁ ନଦୀ ମାନଙ୍କରେ କଣ ବାଲିଫାଲି ଟିକେ ଅଧିକ।
ହଁ।
ତ ପାଣି ବି ନାହିଁ ତ ଏଠି ସବୁ ଟ୍ରେନିଂ ଫେନିଂ ବି ଏଇ ସବୁ ଜାଗାରେ ପ୍ରାୟତଃ ସରକାର କରଉଛି। ଫ୍ରୀ ରେ ହାଇ ଜମ୍ପ ହେଲା ଲଙ୍ଗ ଜମ୍ପ ହେଲା ହଣ୍ଡ୍ରେଡ ମିଟ ମିଟର ଚା ଫୋର୍ ହଁଡ୍ରେଡ୍ ମିଟର୍ ଅ ସେ ସବୁ ଯାକ ବି ୱିଥ ଫିଯିକାଲ ଫିଟ୍ ଫିଟନେସ ମେଡିକାଲ ଟେଷ୍ଟ ବାିକି ସବୁ ଯାକ।
ଓ ହଉ ତାହେଲେ ମୁଁ ଘରେ କଥାବାର୍ତ୍ତା ହେଇ ସମସ୍ତଙ୍କୁ ଇନଫର୍ମ କରି ଏ ଏସ୍ ସ ଯଉ ଓ ଏସ୍ ଏସ୍ ସି ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଦଉଛି ତା ପାଇଁ କେତେ କଣ ଫିସ୍ ପଡ଼ିବ କ ଣ ଏଲିଜିବିଲିଟି କ୍ରାଇଟେରିଆ
ସେଇଟା ମୁଁ ସବୁ ଟୋଟାଲ ଉପରେ ଗୋଟେ ଡି
ହ୍ୱାଟସଆପ ରେ ପଠେଇବ ହଁ ହଁ ଠିକ ଅଛି। ଆଉ ତାର ଡେଟ୍ କେବେ ରହୁଛି ଏକ୍ଜାମ ଡେଟ୍।
ଏଜାମ ଡେଟ ରହୁଛି ସେ ଦି ମାସ ପରେ ଅଛି ଏବେତ ଟାଇମ ଅଛି। ମୋ ସାଙ୍ଗୋଟେ ଗୋଟେ ମୋ ସାଙ୍ଗ ମୋ ସା ମୋ ମାମୁଁ ଜଣେ ହେଲା ସନ୍ତୋଷ ମାମୁଁ ଶୁଣ ସେ ସିଏ ଆର୍ମି ପାଇଁ ପକଉଥିଲେ
କଣ କରିବି ଏଠି ବସିଛି ଟିକେ ଆଉ ସେଠି କାମ ହଉଚି ଆଉ। କଣଟା ଓଲଟା ହଁ ଥାଉ ଏଇଠି। ଆଁ କବଟ ଟା ବନ୍ଦ କରିଦେଉଛି ଧୁଳି ଉଡୁଛି ବାରମ୍ବାର। ତତେ କାମ ହବ ଖୋଲିକି ଆସିବୁ ଫେରେ ତୋ କାମ କରିକି ଯିବୁ ବନ୍ଦ କରିଦେ ଆରେ ବନ୍ଦ କରିଦେ ଆରେ ବନ୍ଦ କରିଦେ ହଁ ହ୍ୟାଲୋ।
ହ୍ୟାଲୋ।
ହଁ ଭାଇନା କୁହ।
ହଁ ମୁଁ କହୁଛି ମୋର ମାମୁଁ ଜଣେ ହେଲା ତାଙ୍କ ନା ସନ୍ତୋଷ। ହଁ ତ ସିଏ କଣ କରନ୍ତି ମାନେ ଏଇ ଆର୍ମି ପାଇଁ ସେ ଟ୍ରେନିଂ ନଉଥିଲେ। କେମିତି ଆର୍ମିରେ ଆ ହଁ କେମିତି ଆର୍ମି ଯିବେ କଣ କରିବେ ଭାଇ ମୁଁ ମୋର ମନ ଅଛି ମୁଁ ଯେତେବେଳେ ମୋ ମାମୁଁ ଘରକୁ ଯାଏ। ହେଲା ମାନେ ସିଏ ଫିଟନେସ୍ ଉପରେ ବୋହୁତ ତାଙ୍କର ଧ୍ୟାନ। ଖାଇବା ପିଇବା ଠାରୁ ଆରମ୍ଭ କରି ଖେଳକୁଦ ଭିତରେ ମାନେ ଧର ରିଦ୍ଦିମାନ ସାରଙ୍କ କିପିଙ୍ଗ ଦେଖିଛ? ମାନେ ତା ହଁ ତା ପାଇଁ କଣ କଲୁ ସ୍ଲିପ ରେ ଫିଲଟର ବି ଦରକାର ନାହିଁ। ସେ ଡିଟୋ ସେମ ଟୁ ସେମ ମାନେ ତାଙ୍କୁ ମାନେ ଯଦି ଧର ବଲ୍ ଅଛି ନା ସେ ଫଟ କିନା ଡେଇଁ ପଡିବେ ସିଏ ଫିଟନେସ୍ ଉପରେ ବୋହୁତ ଗୁରୁତ୍ଵ ଦିଅନ୍ତୁ।
ମୋ ଭାଇ ମୋର ଯୋଉ କଜିିନ ଭାଇ ଶୁଣୁନ ଯୋଉ ଗୁଡୁ ନାନା ନିମାପଡାରେ ରହେ।
କହୁଥିଲ ହେଦୀନ
ବି ଭାଇ ପୁରା ସେମିତିଆ ମାନେ ତାକୁ ଲାଇକ୍ ସକାଳ ପାଞ୍ଚଟା ବେଳେ ଉଠିବ ସାଢ଼େ ପାଞ୍ଚଟା ଛଅ ଛଅଟା ବେଳକୁ ଜିମ୍ ଜିମ୍ ଆସିବ ଜିମ ରୁ ଆସିଲା ପରେ ଚୁଡ଼ା, କଦଳୀ, ପ୍ରୋଟିନ ପକେଇକି ଖାଇବ। ତାପରେ ଦିନ ସାଢେ ଗୋଟେରେ ଲଞ୍ଚ ଚାରିଟା ପାଞ୍ଚଟା ଅଣ୍ଡା ଆଉ ଭାତ ତାପରେ ଯଦି ତାପରେ ଫେର ମାନେ ସନ୍ଧ୍ୟାବେଳ ସନ୍ଧ୍ୟା ସାତଟା ଆଠଟା ବେଳେ ଖାଇବ ଦଶଟା ବେଳକୁ ଶୋଇ ପଡିବ। ତାର ମାନେ ସେଡୁଲ ଡିସିପ୍ଲିନ ଆଉ ତା ହାଇଟ୍ ହଉଛି କେତେ ଛଅ ଫୁଟ ତିନି କି ଚାରି ଖଣ୍ଡେ।
ସେଇ ବା ମୁଁ କହୁଛି ବା ଯାହାର ଧର ଫିଟନେସ ନାଇଁ ତାଙ୍କ ସହିତ ମାନେ କଥା ହିଁ ହୁଅନ୍ତିନି। ମାନେ ଆଙ୍କରତ ଫିଟନେସ୍ ନାଇଁ ଆଙ୍କ ସହିତ କଥା ହେଲେ ଲାଭ କଣ ଗାଁରେ ଗାଁ ରେ କିଛି ଜିମ ଜିମ ଥାଏ କି ନିଜେ କହୁନ। ଗାଁ ରେ ଜିମ ଥାଏ? ନାଇଁ ହେଲା ତଥାପି ତାଙ୍କର ଦେଖିବ ମସ ସଲ୍ ଦେଖିବ ପୁରା ବହୁତ ଟାଣ ମାନେ ଯେମିତି କଂସାକୁ ବାଡେଇଲେ ଜେମିତି ଢୋ ଢୋ ଶଦ୍ଦ ସୁବେନି ତାଙ୍କ ଦିହ ପୁରା ସେମିତି ଟଙ୍ଗ ଟଙ୍ଗ ଏଇଭଳିଆ ଶବ୍ଦ ଶୁବୁଥିଲା। ହେଲା ତାପରେ ବି ମୋର ମନ ମାନେ ସେ ଆର୍ମିରେ ଯିବାକୁ ଯାହା ବିି ଦରକାର ସେ ସବୁ କରିଥାନ୍ତେ। ହେଲା ସେ କହୁଥିଲେ ମୁ ଯାହାବି ଆର୍ମିରେ ଯିବାକୁ ମୋ ଦରକାର ମୁଁ ସବୁ କରିବି। ଏମିତି କିି ତାଙ୍କ ଗାଁରେ ପୋଖରି ପୋଖରୀ ଅଛି ସେଥିରେ ଡାଇବ ମାରିବା ଅଧିକ ସମୟ ପାଣି ଭି ତରେ ରହିବା ସବୁ ଯାକ ଟ୍ରେନିଂ ସେ କରୁଥିଲେ।
ହୁଁ ହୁଁ।
ତାପରେ ହାଇଟ ହାଇଟ୍ ଟିକେ ଛୋଟ ବୋଲି ସେ ଡେଲି ଓହଳନ୍ତି ଇଏ କରନ୍ତି ସେ କରନ୍ତି ହାଇଟ୍ ବି ଟିକେ ବଢେଇ ଦେଲେ। ସେ କଣ ଯୋଉ କୋଉ ଗୋଟେ ଏନସିଓ ନା ଏମତି ଗୋଟେ କୋଉ ବ୍ରାଣ୍ଡ ର ଜିନିଷ ଖାଇ ଖାଇ
ହୁଁ ମୋର ବି ବଢୁନି ମୁଁ ଭାବୁଛି ହେଥିରୁ ଆଣିକି ଆସିକି ଖାଇବି ଆଉ।
ହଁ ହଁ ନାଇ ମୁଁ ତ ତାଙ୍କ ସହିତ କଣ୍ଟାକ୍ଟ କରିଦେବି କଥା ହେଇଯିବୁ କଣ ଖାଉଥିଲେ କଣ ହେଲା। ଟୋଟାଲ ପୁରା ସେଗୁଡା ବି ସେ ଖାଉଥିଲେ ମାନେ ହାଇଟ୍ ବଢିବା ପାଇଁ। ତାପରେ ଯେତିକି ମାନେ ରିକ୍ୱାର୍ଡ଼ ହାଇଟ ଦରକାର ଯେମିତି ଛଅ ଫୁଟ ହେଲା କି ପାଞ୍ଚ ଫୁଟ ଆଠ ଆଠ ଇଞ୍ଚି ହେଲା। ଯେତିକି ହାଇଟ ଦରକାର ତ ତାଙ୍କର ସେତିକି ହେଇଗଲା ବି।
ହଁ।
ବାଷ୍ଟ କ୍ୱାଲିଫାଏ କରିପାରିଲେନି ଭାଇ ଯୋଉ ଦିନ କ୍ୱାଲିଫାୟାର ଥିଲା ତା ପୂର୍ବ ଦିନ ଗୋଟେ ଅଘଟଣ ଘଟିଗଲା।
ବୁଝିପାରୁଚଛି କଣ ଆକ୍ସିଡେଣ୍ଟ ହେଇ
ମାନେ ନା ଆକ୍ସିଡେଣ୍ଟ ହେଇନି ମାନେ ସିଏ ସବୁ ଟ୍ରେନିଂ ସଇଲା ପରେ ବି ଲାଷ୍ଟ ଟ୍ରେନିଂ କଣ ସେ ଗୋଟେ ଗଛ ଗୋଟେ ଚାକୁଣ୍ଡା ଗଛ ବଡ ଚାକୁଣ୍ଡା ଗଛଟେ
ହଁ।
ତା ଉପରେ ଚଢିକି ସିଏ ଲଗେଇଥିଲେ ଗୋଟେ ବଡ ଦୌଡ଼ା। ଏଇ ଯୋଉ ଜଗନ୍ନାଥଙ୍କର ଯେମିତି ରଥ ରଥ ର ଯେମିତି ମୋଟା ଦୌଡ଼ା ନ ଥାଏ। ସେମିତିଆ ଗୋଟେ ଦୋଉରା ଉପରେ ବାନ୍ଧେଇକି ହେଲା ଗୁବା ଗୁବା ଭଳିଆ କରିଦେଇଥିଲେ। ମାନେ ଯେମିତି ଓପରୁକୁ ଚଢ଼ିଁ ଆରମ ସେ ଚଢ଼ିକି ଯାଇପାରୁଥିବ ଯାଇହିଁ ଆସି ପାରୁଥିବ ଆସି ପାରୁ ଥିବ। ଦେଖିଚ ଦେଖିନୁ କି କେମିତିଆ ହଁ ବାସ ସେମିତିଆ ସେ ଆଉଥରେ ସେମିତିଆ କରୁଥିଲେ।
ହଁ।
ସେ ଯୋଉ ଉପରେ ଯୋଉ ଚଢି ଚଢି ଯାଉଥିଲେ ହାତ ଟା ଖସିଗଲା।
ଗଲେ ଆଉ।
ହୁଁ ସେ ଯୋଉ ତଳେ ଦୁଲ୍ କିିନା ପଇଲେ ଏ ଡାହାଣ ପଟ ହାତ୍ ହାତଟା ମାଡ଼ ହେଇକି ହାତଟା ଫ୍ୟାକ୍ଚର ହେଇଗଲା।
ଓହୋ ଏ ଭାରି କଷ୍ଟ।
ହୁଁ ତା ହାତଟା ଯେହେତୁ ଫ୍ୟାକ୍ଚର ହେଇଗଲା ତ ହାତଟା ଯାହା ହେଲେ ପ୍ଲାଷ୍ଟର କରାହବ
ହୁଁ।
ହଁ ତ ପ୍ଲାଷ୍ଟର ପରେ ସେ ଯେତେବେଳେ ଫିଜିକାଲ୍ ଟେଷ୍ଟ ଦେଲେ ବାକି ସବୁ ହାଇଟ୍ ରେ କ୍ୱାଲିଫାଏ ତାପରେ ଯେତେ ସବୁ ମାନେ ପହଁରା ପହଁରି ଇଏ ସେ ସବୁ କ୍ୱାଲି ମେଡିକାଲ ଟେଷ୍ଟରେ ଫେଲ୍ ହେଇଗଲେ।
ଯେହେତୁ ହାତଟା ଫ୍ୟାକ୍ଚର ଅଛି ଆଉ ପାସ୍
ଭାଇ କହନି ଯେତେ ତାଙ୍କର ମନ ଦୁଃ ଖ ହେଲା ମୋତେ ଭାବିଲା ବେଳକୁ ମୋତେ ହସ ଲାଗେ ମାନେ କଣ ନ କରିଥିଲେ କହିଲୁ। ସବୁ କିଛି କରୁଥିଲେ।
ହୁଁ ଏରା ଭାଗ୍ୟରେ ନଥିଲା ଆଉ ଅନ୍ ଲକୀ କହିପାରିବା।
ଅନ୍ ଲକି ମାନେ ମାନେ ଏତେ ଅନ୍ ଲକି ଭାଇ।
ଆ ସବୁ କଲେ ଲାଷ୍ଟକୁୁ ପାଇଲେନି ଯଦି।
କି ଆର୍ମି ପାଇଁ କିଛି ବି କରିଦେଲେ ଜାଣିଚୁ ନା ନାଇଁ ତାଙ୍କ ଘରେ ବି ଝଗଡା କରିସନ୍ତି ନାଇଁ ମୁଁ ଆର୍ମିରେ ଯିବି। ଆରେ ସେ ତାଙ୍କ ଘରେ ବି କହନ୍ତି ତାଙ୍କ ଘରେ ବି କହନ୍ତି ଗୋଟେ ବୋଲି ପୁଅ ଆର୍ମିରେ କଣ ଯିବୁ ହେଲା ତାଙ୍କ ଘରେ ବି ଏମିତି ବି କୁହନ୍ତି।
କିି ଜଳଳିେ
ମୁଁ ଆଉ ଗୋଟେ ବଲି ପୁଅ ଆର୍ମିରେ ଯିବୁ ଭଲ ମନ୍ଦ ଅଛି କିଛି ଗୋଟେ ହେଇଗଲା ଆମ ପାଖରେ କେହି ନଥିବେ ଏମିତି କହନ୍ତି। ହେଲା ସେ କହେ ତମ ପାଖରେ କେ ନଥାନ୍ତୁ ତମେ ଯୋଉ ଭଳିଆ ମେଣ୍ଟାଲିଟି ତମର ଯଉଭଳିଆ ମେଣ୍ଟାଲିଟି ତମ ପାଖେରେ କେହି ନ ରୁହନ୍ତୁ।
ଉଁ।
ଶଣୁ ଯାହା କହନ୍ତି କିନ୍ତୁ ଏଇ ଯୋଉ ଏଇ ଯ- ଯଦି ହାଦସା ହେଇସାରିଲା ପରେ କାହା ଘରଲୋକ ଲୋକ ଦୁଃଖ ହେବା କଥା ତ ତାଙ୍କ ଘର ଲୋକ ବହୁତ ଖୁସି ଆମ ପୁଅ ଆମ ପାଖରେ ଅଛି ହାତ ପଛେ ଭାଙ୍ଗି ଯାଉ।
ଆଚ୍ଛା।
ହେଲା ଆଉ କଣ ଆଉ କି ତ ଏମିତି ଏବେ ତ ଗୋଟେ କ୍ଲର୍କ ପୋଷ୍ଟରେ ଅଛନ୍ତି ପୋଷ୍ଟ ଅଫିସ ରେ ଓ ଦୁଃଖେ ସୁଖେ ଚଳୁଚନ୍ତି ଆଉ। ନା ମୋର ବହୁତ ଇଚ୍ଛା ଥିଲା ବହୁତ ଇଛା ଥିଲା ଆର୍ମିରେ ଯିବାକୁ ଆ ମୁଁ କହୁଚି ଯଦି ହାତଟା ଫ୍ୟାକଚର୍ ନ ହେଇଥାନ୍ତା ଏବେ ଆର୍ମିରେ ବି ସେ ଥାନ୍ତେ।
ହଁ ଆର୍ମିରେ ଏତେବେଳକୁ କେତେ ମେଜର କି ଲିଫଟନାଣ୍ଟ ହେଇସାରନ୍ତେଣି।
ଆଉ କଣ ଆରେ ଭାଇ ଯିଏ ବହୁତ୍ ଡେଡିକେଟେଡ୍ ନାଇଁ ମୁଁ ସେଇ ଜବ୍ କରିବି ନାଁଇ ମୁଁ ସେଇ ଜବ୍ କରିବି ଭାଇ ଘର ବାଲାଙ୍କ ସହିତ ବି ଲଢିବ ନାଇଁ ମୁଁ ଏ ଆଉ ଫିଟନେସ୍ କହୁଚି ଫିଟନେସ୍ ଅଲଗା ପ୍ରକାର ମୁଁ ମୁଁ କହୁଛି ଜିମ୍ନାଷ୍ଟିକ୍ ଯେନ୍ତି ଡିଅନ୍ତିିନି ସେଇ ଭଳିଆ ଖାଲି ଡେଇଁବ। ଆମେ ଥରେ ହାଇ କ୍ୟାଚ୍ କରିଦବୁ ମୁଁ କହୁଚି ମୁଁ ଗୋଟେ ଲିମିଟ୍ ରେ ଗୋଟେ ଫୋପାଡୁଚି ସିଏ ପୁରା ଫୋପାଡିିବ ମାନେ ପୁରା ପୁରି କହୁଚି ବାଟି କରିଦବ ଏଠି ପ ମାନେ ମିଞ୍ଜି ମିଞ୍ଜି କରିଦବ ଏକାଥରେ ବଲ୍ ଟାକୁ। ମାନେ ତଳେ ପଡିବାକୁ ଘଣ୍ଟାଏ ଲାଗିବ ସେ ଏଡେ ଜୋର୍ ସେ ଫୋପାଡିବ ଉପରକୁ ବହୁତ୍ ମାନେ ତାଙ୍କର ଷ୍ଟାମିନା ପାୱାର ଅଧିକ ବହୁତ୍।
ହୁଁ।
ମାନେ ମୁଁ କହୁଚି ଆମର ତାଙ୍କରି ସେ ଯୋଉ ମାନେ ଗୋଟେ ବୁଢୀଟେ ମାନେ ତାଙ୍କର ମାଙ୍କ ଶାଶୁ
ହଁ
ମାନେ କହିବାକୁ ଗଲେ ମାନେ କଣ ତାର ପର୍ଦା ଦି ମାନେ କଣ ତାକୁ କୁହନ୍ତି ଓଡିଆରେ ଅ କଣ ବୁଢୀର ବୁଢ଼ୀ ମା ତା ନା କଣ କଥା କଣ କହନ୍ତି
ଗ୍ରାଣ୍ଡସ ଗ୍ରାଣ୍ଡ ମା
ନା ନା ମାନେ ତା ନିଜ ମା ବୁଝିଲୁ ତ ମାନେ ଦେଖେ ମାନେ ତା ବୋଉର ଶାଶୁ ବୁଝିଲ ତ
ମାନେ ଇଗ୍ରା ଇନଲ
ଛୁ ଆ ହେ
ମଦର ଇନ୍ ଲ
ମାନେ ମୁଁ ତତେ ବୁଝୁଛି ତୋ ମାମା
ହୁଁ
ତାପରେ ତୋ ମା
ହୁଁ
ତୋ ମା ର ମାଆ ବୁଝିପାରୁନୁ ସିଏ ଯାହା ହଉ ବୁଝିଲୁ ତ ମୁଁ କଣ କହିବାକୁ ଚାହୁଁଛି
ହଁ ହଁ ହଁ
ହଁ ଯେହେତୁ ସେ ବେଶୀ ଓଲଡ ହେଇ ଯାଇଥିଲେ ତ ସେ ଚାଲିଯାଇଥିଲେ ଚାଲିଗଲେ ହେଲା ତ ଯେହେତୁ ଚାଲିଗଲେ ତ କାଟ ଫାଟ ଦରକାର ହବ ତାଙ୍କର ଯୋଉ କ୍ରିୟା କର୍ମ ପାଇଁ ସିଏ ଭାଇ କହୁନି ଏଡବଡ଼ ଗଣ୍ଡଟେ ମାନେ କାଠ ଗଣ୍ଡ ହେଲା ମାନେ ପାଖାପାଖି ହବ ଏପଟ ଦୁଆରୁ ସେପଟ ଦୁଆର ଯାକେ ଏଡ ବଡ ହଁ କାଠ ଗୁଣ୍ଡ ଏକା କାନ୍ଦେଇକି ନେଇଗଲେ ରେ ଏକା କାନ୍ଧେଇକି ଭାଇ ମୁଁ ଦେଖେ ତାଟ କାଇ ଭାଇ ଇଏ କଣ ଭାଇ ବେ ମସଲ ଗେମ ମାନେ ଅଲଗା ପ୍ରକାର ତାପରେ ତଳେ କହିଲା ବେଳେ ଆମେ ତିନି ଜଣ ତାକୁ ଉଠେଇ ପାଇଲିନୁ ମାନେ ଉଠେଇଲୁ ସେ ଟେକି ପାଇଲୁ ନୁ ଉପରକୁ।
ହୁଁ।
କନ୍ଧେଇକି ଏକା ନେଇ ଆସିଲା ମାନେ ଭାବୁତା ପାୱାର ବି ସେଇଭଳିଆ ଥିଲା।
ଓ ଯେତେବେଳେ ରହିବ ଘରେ ଯେତେବେଳେ ବିବ ଭାତ ଭାତ ଖାଇକି
ବୁଝିଲୁ ମୋର ଖାଲି ହା ହାତ ଫାକ୍ଚର ହେଇଛି କିନ୍ତୁ ମୋ ଭଳିଆ ତମର ଏଇ ଏଠି ସବୁ ମାନେ ଅଫିସ ଫି ସବୁ ଆଇଛନ୍ତି ଏଠି ମାନେ ସବୁ ଟ୍ଟ୍ରେନିଂ ପାଇଁ କି ଯାହା ପାଇଁ ମୋ ଭଳିଆ ଯଦି କାର ଷ୍ଟାମିନା ଅଛି ତାହେଲେ ମୁଁ ଆଜି ପାଇଁ ଆର୍ମି କଥା ଛାଡିଦେବି। ନା ସେଗୁଡ଼ା ନାହିଁ ଆମର ମେଡିକାଲ ଟେଷ୍ଟ ରେ ଫଲେ ହୋଇଯାଈଛନ୍ତି ଆପଣର ହବ। କିନ୍ତୁ ବାଧ୍ୟ ହେଇକି ମନ ଦୁଃଖ ରହିଲେ ଆଉ ଭାଇ କେତେ କାନ୍ଦିଛନ୍ତି କହିଲୁ।
ହୁଁ।
ହଉ ହଉ ଛାଡ ତାଙ୍କ କଥା କହିବା ଲାଭ କିଛି ନାହିଁ ହଉ ମୁଁ ରହିଲି ଆଉ ଏତେ ସମୟ କଥା ହେଲେନି।
ହଉ ହଉ ରଖ।